ହାଲୋ ହାଲୋ। ନମସ୍କାରେ ମ୍ୟାଡ଼ାମ୍।
ନମସ୍କାରେ।
ଆଉ କଣ କରୁଥିଲେ ହଁ ଭଲ ଅଛି ଆପଣ? ଆଉ ଖାଇଲେଣି? ହଁ ମୁଁ ଆଜି ଏମିତି ଘାଣ୍ଟ ତ ରକାରୀ ଭାତ ଆଉ ଭେଣ୍ଡି ଭଜା ଖାଇଛି ଆପଣ?
ମୁଁ ବି ହେଇ ଭାତ ଆଉ ଡାଲ୍ମା। ଆଉ ତରକାରୀ ଘାଣ୍ଟ ତରକାରୀ ଖାଇଥିଲି।
ଆଛା ବଢିଆ ଖାଇବା ଆଉ ଆପଣଙ୍କ ଜାଗା। ମାନେ ଆପଣଙ୍କ ଏରିଆରେ ବର୍ଷା ହଉଛି କି ନାଇଁ?
ହଁ ପାଣିପାଗ ତ ସେମତି ହି କରୁଛି ଆପଣ
ନାଇଁ ନାଇଁ ବର୍ଷା ହଉଛି କି ନାଇଁ ଆମର ଏଠି ତ। ବର୍ଷା ତ ହଉନଥିଲା ପାଗ ତ ଏମିତି କୋହଳିଆ ଥିଲା। କିନ୍ତୁ ଏଇ କିଛି ସମୟ ତ ମାନେ ଗୋଟେ ଦଶ ମିନଟ ତଳେ ଟିକେ ଟିକେ ବର୍ଷା ବଢିଲାଣି।
ଆଜ୍ଞା ବର୍ଷା ତ ସକାଳୁ ଲାଗିଚି ଏବେ ଟିକେ ଅଳ୍ପ କମିଚି ଆଉ।
ନାଇଁ ଆମର ଏଠି ବହୁ ଦିନ ହେଲା ବର୍ଷା ହେଇନଥିଲା ମାନେ । ମାସେ ପାଖାପାଖି ପନ୍ଦର ବା। କୋଡିଏ କୋଡିଏ ଦିନ ଉପରେ ଏମତି ଏଇ ଯୋଉ ବର୍ଷା ହେଇନଥିଲା। ଆଜି ଟିକେ ଟିକେ ଏମିତି ଅଳ୍ପ ଅଳ୍ପ ବର୍ଷା ହଉଛି।
ହ ଚାଲିଚି। ଲଗାତାର୍ ଚାଲିଛି ଏବେ ଦୁଇ ତିନି ଦିନ ହେଲାଣି।
ଆଚ୍ଛା ଭାଗ୍ୟବାନ୍ ଲୋକ ତାହେଲେ ଆପଣ।
ହୁଁ ହୁଁ।
ହଁ ବର୍ଷା ଯାହାକୁ ମିଳିଲା ସେ ଭା ଗ୍ୟବାନ୍ ଲୋକ ଇନ୍ଦ୍ର ଦେବ କୃପା ଆପଣଙ୍କ ଏରିଆରେ କରଛନ୍ତି ବର୍ଷା ହଉଛି। ଆମେ ତ ଏଠି ଖରାରେ ଭାଜି ହଉଛୁ ଗରମରେ।
ହୁଁ ହୁଁ ଆପଣଙ୍କ ଗାଁ ଟା କୋଉଠି?
ଆଜ୍ଞା।
ଆପଣଙ୍କ ଗାଁ ଟା କୋଉଠି?
ଏ ଗାଁ ମ୍ୟାଡ଼ାମ୍ ଆମେ ତ ଉପକୂଳିଆ ଅଞ୍ଚଳ ଲୋକ। ଆମେ ଏପଟେ ବ୍ରହ୍ମପୁର ସାଇଡ ରେ ରହୁ।
ନାଇଁ ନାଇଁ ଆଁ କିଛି ନାହିଁ ସେପଟେ ବହୁତ ଗରମ ହୁଏ। ବର୍ଷା ପା ଟିକେ ହେଲା ହୁଁ।
ଭଲ ଲାଗେ ହଁ। ଦେଖନ୍ତୁ ମ୍ୟାଡାମ ଯେହେତୁ ଏଇଟା ଉପକୂଳିଆ ଜାଗା ତ ଏଠି କଣ ହୁଏ ନା ଆପଣ ସବୁ ପ୍ରକାର ଯୋଉ ଋତୁ କୁହନ୍ତି ସେଇଟା ଆପଣଙ୍କୁ ସମାନ ଫିଲ ହେବ ମାନେ ଯଦି ଶୀତ ଋତୁ ହେଲା ତାହେଲେ ବହୁତ ଅଧିକ ଶୀତ ହବ। ଖରା ବି ଯଦି ହେଲା ତାହେଲେ ବହୁତ ଅଧିକ ଖରା ହବ ମାନେ ସ ଆଉ ମାନେ ରାଜ୍ୟର ଅଭ୍ୟନ୍ତରୀଣ ଜାଗାରେ ଯେତିକି ଆପଣ ହେ ଋତୁକୁ ଫିଲ୍ କରିବେ ଅନୁଭବ କରିବେ ଉପକୂଳଆ ଜାଗାରେ ଆପଣ ତାକୁ ଅଧିକ ଟିକେ ଅନୁଭବ କରିବେ। ତ ଆମେ ବିତ କାହାକୁ ଆଉ ଦୋସ ଦେଇ ପାରିବୁନି ଯେହେତୁ ଆମ ଏ ଏରିଆ ହିଁ ସେମିତି। ତ ତାକୁ ଆପଣେଇ ନେଇଛୁ ଆଉ କଣ କରିବୁ ଆଉ।
ଆଉ ଆପଣ ଘରେ ସବୁ କିିଏ କିଏ ଅଛନ୍ତି?
ହଁ ଆମେ ଦୁଇ ଭଉଣୀ ଭାଇ ଆଉ ବାପା ମା ରହନ୍ତି ବାକି ମୁଁ ତ ଏବେ ପରିବାର ସହ ରହୁନି ମୁଁ ବାହାରେ ରହୁଚି। ସେମାନେ ସମସ୍ତେ ଅଛନ୍ତି ଆଉ। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହ୍ୟାଲୋ।
ଆପଣଙ୍କର ଭୟସ ମତେ ସ୍ଲୋ ମାନେ ବହୁତ ତ ଏମିତି ସ୍ଲୋ ସ୍ଲୋ ଶୁଭୁଚି ଆପଣ କଣ କହୁଛନ୍ତି ନା ଆପଣ ଝିରେ ରହୁଛନ୍ତି ମୁଁ ଜାଣିପାରୁନି।
ମୁଁ କହୁଚି ଆପଣ ଶୁଭୁନି ବୋଧେ ନେଟୱାର୍ ପ୍ରୋବ୍ଲେ ବୋଧେ।
ହଁ ମେ ଆପଣଙ୍କ ଏରିଆରେ ବର୍ଷା ହଉଛି ନା ତ ହେଇଥିବ। ମାନେ ମତେ କଣ କହିଲେ ମତେ ଶୁଭୁଚି। କିନ୍ତୁ ବହୁତ ଏମିତି ବହୁତ ଧିୀର ଧିର ସାଉଣ୍ଡ ସବୁଚି ଏମିତି ମାଛି ଗୁଣୁ ଗୁଣ ସାଉଣ୍ଡ ଯେମିତି ଶୁଣି ସେମିତି ଶୁଭୁଚି ତ ମୁଁ ବୁଝିପାରୁନି ଯେ କଣ ଆପଣ କହୁଚନ୍ତି ଏମତି। ନା ଆଉ ଖାଇବାରେ କଣ ପସନ୍ଦ କରନ୍ତି।
ଖାଇିବାରେ ସେମିତି କିଛି ପସନ୍ଦଉନି କିଛି ନୁହଁ। ଯାହା ଦେଲେ ବି ସବୁ ଜିନିଷକୁ ଭଲ ଲାଗେ ଆଜ୍ଞା। ଆଉ ଆପଣଙ୍କର?
ଏମିତି କିଛି ଏମିତି କିଛି ଥିବ ନା ନା ମତେ ଏଇ ଜିନିଷ ଟା ବହୁତ ପସନ୍ଦ। ଯେମିତି ମୋର କିଛି ବନ୍ଧୁ ମତେ କାଲି କହୁଥିଲେ କି କାହାକୁ ଆମିଷ ବହୁତ ପସନ୍ଦ। ଆଉ କିଛି ଲୋକ ଅଛନ୍ତି ଯୋମାନଙ୍କୁ
ମତେ ବି ଆମଷ ଟା ବହୁତ ପସନ୍ଦ ହଁ ଆମିଷ ଟା ମତେ ବି ବହୁତ ପସନ୍ଦ।
ଆଛା ଆଉ କେତେଜଣ ସାଙ୍ଗ ଏମିତି ବାହାରିଲେ ଯୋଉମାନେ ଆମିଷ ଖାଆନ୍ତିନି। ଆଉ କେତେ ଜଣ ସାଙ୍ଗ ଏମିତି ବାହାରିଲେ ସେମାନଙ୍କୁ ଆମିଷ ବନେଇବା ଭଲ କିନ୍ତୁ ଖାଇବା ଭଲ ନୁହେଁ। ଏମିତି ବହୁତ ଲୋକଙ୍କର ପସନ୍ଦ ଅଛି। ଆଛା ଆପଣଙ୍କୁ ଖାଇବା ଭଲ ମୋର ମ୍ୟାଡାମ ପଢାପଢି ତ ମୋର ସରିଲାଣି। ଏମିତି ଏବେ କାର୍ଯ୍ୟରତ ଜୀବନ କିଛି କାମ କରିବା କଥା ଆଉ। ସେଟ ପାଇଁ ତ ଆପଣଙ୍କ କାମ କରିବାକୁ ହଁ ପଡିବ କିଛି କାମ କରିବା କଥା ଆଉ ଗୁଜୁରାଣ ମେଣ୍ଟେଇବାକୁ ଆଉ। ବା କିି ପଢାପଢି ମୋର ସରିଲାଣି। ପାଠ ତ କେବେ ସରେନି କିନ୍ତୁ ମୁଁ ଆଉ ଆଗକୁ କିଛି କରୁନି ଏବେ।
ବାବା ମା ସବୁ କଣ କରନ୍ତି।
ଆମେ ମ୍ୟାଡାମ୍ ଚାଷୀ ପରିବାରରୁୁ ଆମେ ଆସୁ ଏମିତି କିଛି ନାହିଁ। ଚାଷ ବାସ ହିଁ ଆମର ମୁଖ୍ୟ କାମ ଘରର। ବାକି। ଚାଲିଛି ଜୀବନ ଏମିତି ସୁରୁଖୁରୁ ଆଉ ଆପଣ କୁହନ୍ତୁ ଆପଣ କଣ ପଢାପଢି କରନ୍ତି।
ଆଜ୍ଞା ମୋର ପଢାପଢି ଚାଲିଛି।
ଚାଲିଛି ଆପଣଙ୍କ ପଢାପଢି ତା ହେଲେ।
ହଁ
ଆଚ୍ଛା ତାହେଲେ ଆପଣ ସହରରେ ରୁହନ୍ତି ପରିବାର ସହ ନା ଏକା ରୁହନ୍ତି।
ମୁଁ ପରିବାର ସହ ହିଁ ରୁହେ ଆଉ ମୁଁ ମୋର ଗାଁ ରେ ହିଁ ରୁହେ ସହରରେ। ବି ନୁହଁ ନିଜର ନିଜ। ଗାଁ ର ମୁଁ ନିଜ ଗାଁ ର ରହିକି ସବୁ କିଛି ମୁଁ ନିଜେ ହିଁ କରୁଛି।
ଆଚ୍ଛା ବହୁତ୍ ବଢିଆ ଆନା। ନା ଆଜିକା ଯୁଗରେ ନିଜେ ନିଜ ସ୍ବତନ୍ତ୍ର ଭାବେ ବହୁତ ଅଧିକ ମାନେ। ଜରୁରୀ ହେଇଗଲାଣି ଆପଣ ଗାଁ ର ଉପରେ ଭରସା ନ କରି। ସବୁ ଜିନିଷ କରିବା ହିଁ ଠିକ୍ କାହିଁକି ସେଇଟା ପରବର୍ତ୍ତୀ ସମୟରେ ଆପଣ ବହୁତ ସାହସି। ବନେଇବ ତ ବହୁତ ଭଲ ଜିନିଷଟେ।
ନିଜର ପାଠପଢା ଉପରେ ଗୁରୁତ୍ୱ ଦେଇକି ସବୁ ନିଜେ କରିକି। ଆମେ ସାନବେଳୁ ହିଁ ନିଜ ଉପରେ ନିଜର ବିଶ୍ଵାସ ରଖିକି ଯାହାବି କରିବି ମୁଁ। ମତେ ହିଁ ସବୁ ବହୁତ ସୁବିଧା ହବ। ମତେ କାହାକୁ ହୁଁ।
ହୁଁ ହୁଁ। ଦେଖନ୍ତୁ ସେ ଆପଣଙ୍କର ଆର୍ଥିକ ପରିସ୍ଥିତି ହଉ କି ସାମାଜିକ ପରିସ୍ଥିତି ହଉ। କୌଣସି ପରିସ୍ଥିତିରେ ବି ଆପଣ କାହା ଉପରେ କେବେ ନିର୍ଭର ରହିବେନି। ତ ଯୋଉ ଜିନିଷ ଟା ଆମକୁ କାଲି କରିବାକୁ ପଡିବ ସେଇଟା ଆଜି କାହିଁକି ଆମେ କରିବାନି। ଯୋଉଟା ଆପଣ କହିଲେ ନା ଆତ୍ମନିର୍ଭରଶୀଳ ସେଇ ଜିନିଷଟା ବହୁତ ଭଲ ଜିନିଷଟେ।
ବାବା ସେମତି ହି ମତେ ସାାନନା ବଳୁ ହି ସେମତି ଶିକ୍ଷଣ ଚାନ୍ତି ମ ବାବା
ହୁଁ ହୁଁ ହୁଁ ତାହେଲେ ତାହେଲେ ଯାହା ଆପଣଙ୍କ କଥା। ଏଥର ମତେ ଜଣା ପଡ଼ିଲା ଆପଣ ବହୁତ ସାହାସି।
ଆଜ୍ଞା ଘରର ସାନ ଝିଅ ତ ସାହସି ହେବି ହିଁ।
ତାହେଲେ ଘରର ସାନ ଝିଅ ମାନେ ଆପଣ ଗେହ୍ଲି ହେଇଥିବେ ଘରର।
ହଁ ଘରର ସାନ ଝିଅ ଗେହ୍ଲା ଝିଅ ବହୁତ ସାହସି ବି।
ଆଚ୍ଛା ଆହା ବଢିଆ ଝିଅଟି ତାହେଲେ ଆପଣ।
ମତେ ଜାଣିଛନ୍ତି ଘରର ସାନ ଝିଅ ମାନେ। ସବୁ ଜିନିଷ ରେ ବହୁତ ଗେହ୍ଲାଥାନ୍ତି ଆଉ ସେମାନେ ଯୋଉଟା।
ଏମିତି ମୁଁ ତ ମାନେ କିି ଘରର ସେ ପୁଅ ସାନ ହଉ କି ଝିଅ। ସାନ ହଉ ଯିଏ ବି ଘରର ଯିଏ ବି ସାନ ହେଇଥିବ ତାଙ୍କୁ ଟିକେ। କି ମାନେ କଣ କହିଲେ ଅଧିକ ଟିକେ ସ୍ନେହ ଆଦର ମିଳେ କାହିଁକି ହଁ। ଘରେ ବହୁତ ଲୋକ ଥାଆନ୍ତି ଦେଖନ୍ତୁ ବଡ ଝିଅ ଯେତେବେଳେ ହେଇଥିବେ। ବାପା ମା ଦୁଇ ଜଣ ଥିବେ ତାଙ୍କୁ ଭଲ ପାଇବା ଦବାକୁ। କିନ୍ତୁ ଯେତେବେଳେ ସାନ ଝିଅ ଜଣେ ହେଇଯାଏ। ଏଇ କିି ତାର ଭାଇ ଭଉଣୀ ଉପରେ ଥିବେ ତାଙ୍କୁ ଭଲ ପାଇବା ଦବାକୁ ବାପା ମା ବି। ଥିବେ ଭଲ ପାଇବା ଦବାକୁ ମାନେ। କଣ କହିଲେ ତାଙ୍କୁ ଟିକେ ଅଧିକ। ତାଙ୍କ ଉପରେ କଣ କରନ୍ତି ସମସ୍ତେ ଭଲ ପାଇବା ଦିଅନ୍ତି ତ। ନିହାତି ଘରର ସାନ ଝିଅ ସାନ ପୁଅ ଯୋଉମାନେ ବି ହେଇଥାନ୍ତି ସେମାନେ ମୋ ହିସାବରେ ଟିକେ ସ୍ଵତନ୍ତ୍ର ଆଉ ମାନେ ଷ୍ପେସିଆଲ ବି ଥାନ୍ତି। କାହିଁକି ସେମାନଙ୍କର ଉ ଜୀବନର ଯ ମାନେ ଚି ଏମିତି ଯାତ୍ରା ଅଲଗା ଟାଇପ ର ଥାଏ କିି ନାହିଁ? ପ୍ରାୟୋରିଟି ଯୋଉଟା ଆମେ କୁହନ୍ତି ସେଇଟା ତାଙ୍କୁ ବହୁତ ଦିଆଯାଏ।
ଆପଣ ଘରର ବଡ ନା ଘରର ସାନ।
ହଁ ମୁଁ ତ ଘରର ବଡ।
ଘରର ବଡ ମାନେ ତ ତାଙ୍କ ଉପରେ ସବୁ କିଛି ଉଁ ଥାଏ ଆଜ୍ଞା ସବୁ ଦାୟିତଵ ସବୁ କିଛି।
ଦାୟିତ୍ୱ ଥାଏ ଦାୟିତ୍ଵ ଥାଏ ସବୁ ଜିନିଷ ବାକି
ବାବା ମାଙ୍କ ହଁ ବାବା ମାଙ୍କ ପରେ ପରେ ହିଁ ଯଦି ଘରର ଗୋଟେ ଗୋଟେ ବଡ ଝିଅ ହଉ କି ଗୋଟେ ପୁଅ ହଉ ସବୁ ଦାୟିତଵ ତାଙ୍କ ଉପରେ ହିଁ ଥାଏ। ତ ଆପଣଙ୍କ ଉପରେ ବହୁତ ଦାୟିତ୍ଵ ଥିବ।
ମୋ ଉପରେ ବହୁତ ଦାୟିତ୍ଵ ଅଛି ମୋ ଭାଇ ଭଉଣୀଙ୍କ ପଢା ଘରର କାମ ବହୁତ ଦାୟିତ୍ଵ ଅଛି। ମୋତେ ଭଲ ଲାଗେ ଦାୟିତ୍ଵ ଯେହେତୁ ମଣିଷ ଜୀବନରେ ଆପଣ ଯଦି କିଛି କରିନାହାନ୍ତି ଯେମିତି ଆପଣ କହିଲେ ନା ଆପଣଙ୍କର ବାପା ଆପଣଙ୍କୁ ପିଲାଦିନରୁ ସ୍ଵତନ୍ତ୍ର ଶିଖେ ଚନ୍ତି, ଆପଣଙ୍କୁ ଏକୁଟିଆ ସବୁ କାମ କରେଇବା ଶିଖେଇଚନ୍ତି ତ ମୁଁ ବି ଏମିତ ଇ ହଁ ମୁଁ ବି ମତେ ଏମିତି ମାନେ ଘରେ ତ ବାପା ମା କିଏ କାମ କରିବାକୁ ଆପଣଙ୍କୁ କହିବେନି କିନ୍ତୁ ଯେହେତୁ ମୁଁ ଘରର ବଡ ତ ମୁଁ ମୋର କର୍ତ୍ତବ୍ୟ ଭାର ନେଇ ଗଲିଣି କହିବାକୁ ଗଲେ ମୁଁ ସମସ୍ତଙ୍କୁ ମାନେ ଦେଖେ।
ଆପଣ ନିଜେ ତ କର୍ତ୍ତବ୍ୟ କରିବାକୁ ଚାହିଁବେ।
ହଁ ଚାହିଁବୁ ସେଇଟା ହଉଚି
କାହିଁକି ନା ଆପଣ ବଡ ହେଇଗଲେଣି। ନିଜେ ଚାହିଁବେ କି ନାଇଁ ମୁଁ ମୋ ଭାଇ ଭଉଣୀଙ୍କ ପାଇଁ କିଛି କରିବି। ମୋ ବାପା ମାଙ୍କ ପାଇଁ ମୁଁ କିଛି କରିବି। ଘରର ମୁଁ ବଡ ଝିଅ। ଏଇଟା ଆପଣଙ୍କ ମୁଣ୍ଡକୁ ମାନେ ଆପେ ହିଁ କଥା ପଳେଇ ଆସୁଥିବା
ନିହାତି ନିହାତି ନିହାତି।
ଆଜ୍ଞା ମ୍ୟାଡ଼ାମ୍।
ହଁ ମାନେ ଏମିତି ଆପଣଙ୍କୁ ଆଉ କେହି କହିବାକୁ ନଥାଏ। ଆପଣଙ୍କର ମାନେ ଚିନ୍ତାଧାରାରେ ସେ ଜିନିଷ ଟା ଆପେ ଆପେ ଆସିଯାଏ କି ନାଇଁ ମତେ ଏମିତି କିଛି କରିବାର ଅଛି। ଯା ସେଟା ହଉ କି ନିଜକୁ ପ୍ରମାଣ କରିବାକୁ ହଉ କି କାହାର ଖୁସି ପାଇଁ ହଉ। ତ ଆପଣଙ୍କୁ ମାନେ ଏଇ ଚିନ୍ତାଧାରା ଆସେ ମାନେ ଆପଣଙ୍କ ମୁଣ୍ଡକୁ ସିଏ ଆପେ ଆପେ ଆସିଯାଏ।
ଘରର ସାନ ଥାଇକି ମୋ ମୁଣ୍ଡକୁ ଏବେ ଆସି ଯାଉଚି। ଘର ତ ଘରର ଆପଣ ବଡ ଝିଅ ତ ଆପଣଙ୍କ ମୁଣ୍ଡକୁ କେତେ କଣ ନ ଆସୁଥିବ।
ହଁ ହଁ ହଁ ଠିକ ଠିକ। ଆଉ କଣ କରିବା ମାଡାମ ଦେଖନ୍ତୁ ଏଇତ ଜୀବନ କେତେ ଦିନ କିଏ ବ ଞ୍ଚିବ ବଞ୍ଚି ଆମେ ମାନେ ଆମେ ମରିଗଲା ପରେ ଆମକୁ କିଏ ମନ ପକେଇବେନି। ତ ସେୟା ହଉଚି ଆମେ ଯଦି କିଛି କରିଥିବା ତାହେଲେ ଆମର କାମକୁ ହୁଏ ତ ସବୁ ଲୋକ ମନେ ରଖିବେ କାମକୁ ମନେ ରଖିବେ। ଆଉ ଉ ମଣିଷର ତ ଆଜିିକାଲି କିଛି କହି ହବନି ଯେଉଁ ପ୍ରକାର ମାନେ ପରିବେଶ ପରିସ୍ଥିତି ସବୁ ପରିବର୍ତ୍ତନ ହଉଚି। କେତେବଳ କୋଉଠି କାହାର କିଛି ବି ହେଇପାରେ ହୁଁ।
ଏଇଆ ହିଁ ଆଜିକା ଦୁନିଆ ଯେମତି ହେଲାଣି ଯେମତି ସବୁ ଯାହା ସବୁ ହଉଚି ଯାହା ସବୁ ଘଟି ଯାଉଚି ଏବେ ନ୍ୟୁଜରେ ଯାହା ସବୁ ଦେଖିବାକୁ ମିଳିଚି ମତେ ଆଉ ଲାଗୁନି ଆଜିକା ଜୀବନ କାଲି ଅଛି ହେଥିପାଇଁ ଯାହାବି କରିବାର ଅ ଛି ନିଜ ଗୋଡ଼ରେ ନିଜେ ଠିଆ ହେଇ ଆଜ୍ଞା। ଏଇ ଆଜି କାମ ଆଜି ହିଁ ନା କିଛି ରଖିବନ୍ ଆଜ୍ଞା ମାନେ କାଲି କିଛି ରଖିବା ସେମତି କହିବା ଜିନଷ କିଛି ବି ନୁହଁ। ଆଜିର କାମ ଅଛି ତ ଆଜି ହିଁ ସାରି ଦିଅ ସେ ଜିନଷ ଟା।
ହୁଁ ଠିକ୍ ଠିକ୍ ଆପଣ କହିଲେ। ବହୁତ ଭଲ ଜିନଷ ଟେ କହିଲେ ଆପଣ। ଦେଖାଯାଉ କେତେ ଦୂର ଆମେ କାମ କରିପାରୁଛନ୍ତି କେତେ ଦୂର ଅ ସମସ୍ତଙ୍କୁ ଖୁସି ଦେଇପାରୁଚନ୍ତି କେ କେତେ ଦୂର ନିଜେ ବି ଖୁସି ରହିପାରୁଚନ୍ତି ଚେଷ୍ଟା ତ ଅ ଅ ମଣିଷ ଜୀବନର ପ୍ର ଥମ ଜିନଷ ଚେଷ୍ଟା କରିବା ତାପରେ ସଫଳ ବିଫଳ ଯାହା ସିଏ ଠାକୁରଙ୍କ ଉପରେ ଆଉ।
ଯୋଉଟା ହ ହବ ଆମ ନିଜ ଗୋଡ଼ରେ ଯାହା ଯେତିକି କରିପାରିବା ସେତିକି କରିବା। ଚେଷ୍ଟା ନ କଲେ ତ ଦୁନିଆରେ କିଛି ହେଇପାରିବନି।
ସେଇଆଁ।
ହୁଁ ହୁଁ।
ହଉ ମାଡ଼ାମ ବର୍ଷା ଆ ଆ ଟିକେ ଷ୍ଟାର୍ଟ ହେଲାଣି ଆମର ଏପଟେ ଆଉ ଘଡ଼ଘଡ଼ି ବି ମାରଲାଣି ତ ଧନ୍ୟବାଦ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ରହୁଛି।
ଆଜ୍ଞା ମ୍ୟାଡ଼ାମ୍ ଆଉ ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଧନ୍ୟବାଦ।
ଧନ୍ୟବାଦ ନମସ୍କାର ମାଡ଼ାମ୍।
ଅଂଶ